କୁହନ୍ତୁ।
ଶୁଭରାତ୍ରି।
ଶୁଭରାତ୍ରି କଣ କରୁଚନ୍ତି?
କଣ କରିବି ଏମିତି ଆଉ ବସିଚି ଆଉ।
ହଁ ହଁ ହଁଁ।
ଖାଇଲେ ହଁ ଭଲ ଅଛି। ଖାଇଲେଣି?
ହଁ ହଁ ମୁଁ ଖାଇସାରିଲିନି ଆପଣ ରାତିର ଭୋଜନ ସରିଲା?
ସରିଗଲା ସରିଲା ମତ ଲାଗୁଛି ମୋର ଖାଇବା ମୁଁ ଆଜି ଖାଇଚି ରୁଟି ଆଉ ଆମର ଲାଉ ଆଉ ଆଳୁ ଟମାଟ ଏମିତି ସବୁ ଭଜା ଗୋଟେ ଆଉ।
ଆଚଛ ଆଛା।
ଆଉ ଆଚାର
ଅ ହଁ ଆଚଛା।
ଆଉ କଣ ଆଉ କୁହନ୍ତୁ ପାଗ କେମିତି ଆପଣଙ୍କ ଆଡେ?
ହଁ ଈଆଡେ ସବୁ ଭଲ ଗରମ ବହୁତ ହଉଚି।
ଗରମ ହଉଚି?
ହୁଁ ହୁଁ ବହୁତ ଗରମ ହଉଚି।
ଆଛା ତାହେଲେ ଆପଣ ଯାହା ଜଣା ପଡୁଚି ଆପଣ ଟିକେ ଉପକୂଳିଆ ଏରିଆରେ ରହୁଚନ୍ତି ଆଉ।
ହୁଁ।
ସେଥିପାଇଁ ଆଉ କାଇଁ ଉପକୂଳବର୍ତ୍ତୀ ଅଞ୍ଚଳରେ ହିଁ ସବୁ ପ୍ର୍ରକାର ଋତୁ ଠିକ୍ ସବୁ ମାନେ ଉପଭୋଗ କରିବେ ଏମାନେ କଣ କହିଲେ
ହୁଁ
ଖରା ଦିନ ହେଲେ ଅଧିକ ଗରମ ଶୀତ ଦିନ ହେଲେ ଅଧିକ ଥଣ୍ଡା ଆଉ ବର୍ଷା ଦିନ ହେଲେ ଅଧିକ ବ ବର୍ଷା ସବୁ ପ୍ରକାର ଋତୁ ଆପଣଙ୍କୁ ଠିକ ଠାକ ଟିକେ ଅନୁଭବ ହବ ଆଉ
ହୁଁ
ଆଉ ବାକି ମୁଁ ତ ଶୁଣୁଥିଲି ଆଜି ଆମର ଭୁବନେଶ୍ଵର ପଟେ ଆଉ କୋଉ କୋଉ ଉଁ - କେଇ ଜଣ ସାଙ୍ଗ ମୋତେ ଫୋନ କରୁଥିଲେ ତ ସମସ୍ତେ କହୁଥିଲେ କି ବର୍ଷା ହଉଛି ବର୍ଷା ବର୍ଷା ହଉଛି ବର୍ଷା ହଉଛି କିନ୍ତୁ ହୁଁ
ଓହୋ ଆପଣ ତାହେଲେ ସହରରେ ଗ୍ରାମରେ ବାସ କରନ୍ତି କି?
ହାଁ
ଅହ ଆଚ୍ଛା ଆଚ୍ଛା ତ ମୁଁ କିଛି ଗ୍ରାମ ବିଷୟରେ ଆପଣଙ୍କୁ ପଚାରି ପାରି-
ହଁ ନିହାତି ନିହାତି ପଚାରନ୍ତୁ
ତ ଗ୍ରାମରେ କେମିତି ଭଲ ଲାଗେ ଆପଣଙ୍କୁ ଭଲ ଲାଗେ ନା ଗ୍ରାମରେ ରହିବା ଟା
ଦେଖନ୍ତୁ ସେଠିକାର ପରିବେଶ ତ ବହୁତ ଅଲଗା ଯେମିତି ହଁ ଏବେ କଣ କଲେ ଆପଣ ଗାଁରେ ଏ ସେ ଗୋଟେ ମାନେ ଦେଖନ୍ତୁ ସକାଳର ଆପଣ ସ ସକାଳର ଆରମ୍ଭ କରନ୍ତୁ ସକାଳେ ଲୋକ ବହୁତ ମାନେ ଚଳଚଞ୍ଚଳ ସକାଳୁ ଲୋକ ଉଠନ୍ତି ସାଢ଼େ ଚାରିଟା ଚାରିଟା ସାଢ଼େ ତିନିଟା ରେ ଲୋକ ଉଠନ୍ତି ପୋଖରୀକୁ ଗାଧୋ - ଯାଆନ୍ତି ସେଟା ପୁଣି ସାଙ୍ଗସାଥି ହେଇକି ଲୋକ ଗାଧୋଇ ହେଇଯାଆନ୍ତି ଉଭୟ ପୁରୁଷ ମହିଳା ସମସ୍ତେ ଗାଧେ ହେଇ ଯାଆନ୍ତି ଆଉ ପା- ପାଖ ମାନେ ଗୋଟେ ଗାଁ ଗାଁ ଚାରିପଟେ ଆପଣ ଦେଖିବେ ବିଭିନ୍ନ ପ୍ରକାର ମନ୍ଦିର ଆପଣଙ୍କୁ ମିଳିବ ତ ଲୋକ ମନ୍ଦିର ଗାଧେଇକି ମନ୍ଦିର ଦର୍ଶନ ସାରିକି ଆସନ୍ତି ତାପରେ ଗାଁ ରେ ପୁଣି ଗୋଟେ ନିର୍ଦ୍ଦିଷ୍ଟ ସମୟ ଥାଏ କି ଏଇ ସମୟରେ ମାନେ ଯୋଉ ଆମର କଣ କହିଲେ ସପ୍ଲାାଇ ପାଣି
ସେଇ ସମୟରେ ପାଣି ଆସିବ ତ ସାତଟା ହଉ କି ଆଠଟା ହଉ ପାଣି ଏମିତି ଆସେ ତ ସେଇ ସପ୍ଲାଏ ପାଣିକୁ ସବୁ ଲୋକ ଜଗେଇକି ଥିବେ କି କିଛି ବି ହେଇ ଯଉ ଦିନ ତମାମରେ ଯାହା ପାଣି ଖର୍ଚ୍ଚ ହବ ଆମେ ଏଇଠୁ ପାଣି ଧରିବୁ ନହଲେ କଣ କରିବାକୁ ପଡିବ ଗାଁରେ ଆମର ଟ୍ୟୁବୱେଲ ଥାଏ ନଳକୂପ ସେଇଠୁ ପୁଣି ଝାଙ୍କିକି ପାଣି ଆଣିବାକୁ ପଡିବ ତ ଆଜିକାଲି ତ ସରକାର କାରଙ୍କର ସାହାଯ୍ୟରେ ସବୁ ଗାଁ ରେ ଗୋଟେ ଗୋଟେ ପାଣି ଟାଙ୍କି ହେଲାଣି ପାଣି ସୁବିଧା ହେଲାଣି ତ ଲୋକ ପାଣି ଧରନ୍ତି ଆଉ ପାଣି ଧରିବା ଭିତ- ରେ ଲୋକଙ୍କର ଅଧା ରୋଷେଇ ସରିଯାଏ ମାନେ ଆପଣ ବିଶ୍ବାସ କରିବେନି ଆଠଟା ପାଖାପାଖି ହେଲା ବେଳକୁ ଲୋକଙ୍କ ରୋଷେଇ ସରି ଯାଇଥାଏ ହୁଁ ଆଠଟାରେ ମାନେ ସହରିଆ ଲୋକ ଲୋକ ଆଠଟାରେ ଉଠନ୍ତି କିନ୍ତୁ ଗାଁରେ ଆଠଟାରେ ଲୋକ ରୋଷେଇ ସାରିକି ପାଣି ଧରି ଦିଅନ୍ତି ଆଉ କିଛି କିଛି ଲୋକ ମାନେ କାମିକିଆ ଦିନ ଯେବେ ଚାଲେ ଧନ୍ୟ ନିଅନ୍ତୁ ଏବେ ଏବେର ଟାଇମ ହଉଛି କଣ ବହୁତ କାମ ଏଇ ସମୟରେ ଚାଲେ ଏମିତି ଧାନ ଗଛ ଲଗାଯାଏ ସମୟରେ ଧାନ ତଳି ପଡେ ଧାନ ଆ ପରେ ପୁଣି ଧାନ ଯେଉ ବିଲରେ ରୁଆ ହେବ ଧାନ ଫଳିବ ତ ଏ ସମୟରେ ଲୋକ ସକାଳୁ ଉଠିକି ସାଢେ ଚାରିଟାରେ ଉଠିକି ଗାଧେଇକି ଆସିବେ ଆସିକି ପୁଣି ବିଲକୁ କାମ କରିବାକୁ ଯିବେ
ହୁଁ ହୁଁ ଆପଣ ବିଲ କାମ କିଛି ଜାଣିଛନ୍ତି କି?
ନାଇଁ ମୁଁ ତ ଜାଣିନି କିନ୍ତୁ ମୋ ପରିବାରରେ ସମସ୍ତେ ପ୍ରାୟତଃ କରନ୍ତି ବିଲ କାମ ବହୁତ ମଜା ଲାଗେ ଆପଣ ଆପଣ କା ଆପଣ କାଦ ବିଲରେ ପଶିବେ କାଦରେ ଚାଲିବେ ଆପଣଙ୍କୁ ଯେଉଁ ମଜା ଲାଗିବ ଆପଣ ସେମିତି ସହରରେ ସନ୍ଧ୍ୟାରେ ଏ ଉ କୋଉ ପାର୍କରେ ଚାଲିବେ ଆପ୍ ଆପଣଙ୍କୁ ମଜା ଲାଗିବନି। ମାନେ କାଦ ବିଲରେ ପୁରା ଆଣ୍ଠୁଏ ଆଣ୍ଠୁଏ କାଦରେ ପଶିକି ଆପଣ ଚାଲି ପାରୁନଥିବେ, ଲଟପଟ ହେଇକି ଆପଣ ଯାଉଥିବେ, ଯୋଉ ମଜା
ହୁଁ, ହୁଁ, ହୁଁ, ହୁଁ, ହୁଁ। ହେଲେ ଆପଣ କଣ କଣ ଜାଣିଚ ଚନ୍ତି, ନା କିଛି ବି ଜାଣିନାହାଁନ୍ତି, ଯାହାକି
ନାଇଁ ଇ ମତେ ମୁଁ, ଦେଖନ୍ତୁ ଜାଣିବା ଆଉ କରିବା ଭିତରେ ବହୁତ ଫରକ। ଏଇ ତ ଆପଣ ବି ପଢିଲେ ସବୁ ଜିନିଷ ଜାଣିପାରିବେ, କିନ୍ତୁ ଜା ଆମେ ଜାଣିକି ସେଇ ଜିନିଷ କରିପାରିବାନି। ଆମେ ଖାଲି ଜାଣିପାରିବା, କି ଏଇ ଜିନିଷ ହୁଏ କିନ୍ତୁ ମତେ ଯେହେତୁ ଟିକେ ଗ ଗଛ ପତ୍ର, ମୁଁ ଟିକେ ଗଛ ପ୍ରେମୀ। ମାନେ ମତେ ସବୁ ପ୍ରକାର ଟିକେ ଗଛ ପତ୍ର ଟିକେ ଭଲ ଲାଗେ। ପନିପରିବା ଗଛ ମତେ ବେଶୀ ଭଲ ଲାଗେ, ତ ବର୍ଷା ଦିନ ହେଲେ ମୋର ମା, ଆମର ପରିବାର, ଆମ ସାହି ପଡିଶା, ସବୁ ଲୋକ କଣ କରନ୍ତି ପନିପରିବା ଗ ଗଛ ଲଗାନ୍ତି। ତ ମୁଁ ସେମାନଙ୍କର ସହିତ ଗଛ ଲଗେଇବାକୁ ଏତେ ଯାଇନି, କିନ୍ତୁ ଯେତେବେଳେ ତୋଳିବାକୁ ସେମାନେ ଯାଆନ୍ତି ମୁଁ ଯାଇବି। ମତେ ତୋଳିବାକୁ ବହୁତ ଖୁସି ଲାଗେ। ପରିବା ମାନେ ବାକ ବାଛି ବାଛି, ଆଜି ମତେ ଅଲଡି ଖାଇବାକୁ ଇଚ୍ଛା ହେଲା ଯୋଉଟା ଆପଣଙ୍କ ଲମ୍ବା ଲମ୍ବା ଝୁଡୁଙ୍ଗ ଅଲଡି, ଆଜି ଖାଇ ଇଚ୍ଛା ହେଲା, ମୁଁ ଆଜି ଅଲଡି ତୋଳିକି ନେବି ଭାଜିକି ଖାଇବି। କାଲି ମତେ ବାଇଗଣ ଖାଇବାକୁ ଇ ଇଚ୍ଛା ହେଲା, ମାନେ ଏମିତି ବସିଥିବି ହଠ ଠାତ୍ ମନକୁ ଛୁଇଁଲା ନା, ଆଜି ଗୋଟେ ବାଇଗଣର କଣ ଗୋଟେ ଆଇଟମଟେ ହେଇଥିଲେ ଭଲ ହେଇଥାନ୍ତା। ଧାଇଁ ଯିବ, ବାଇଗଣ ତୋଳିକି ଆଣିବ ଖାଇବ, ଆଜି ଟିକେ ଭେଣ୍ଡି ଖାଇବାକୁ ଇଚ୍ଛା ହେଲା, ଚାଲ ଭେଣ୍ଡି ତୋଳିକି ଆଣ, ଲେମ୍ବୁ ଟିକେ ସର୍ବତ ପିଇବାକୁ ଇଚ୍ଛା ହେଲା ଲେମ୍ବୁ ତୋଳି ଆଣ ସର୍ବତ ପିଅ, ତ ଏଇଟା ଯୋଉ ଖୁସି ଏଇ ଜିନିଷଟା ସହରରେ ମିଳେନି, ବୋଧେ ମତେ ଯାହା ଲାଗେ।
ନାଇଁ ଏସବୁ କିଛି ମିଳେନି। ଦେଖ ଆପଣ ଗୋଟେ ଆ ଫେରି ବାଲା ବି କି ହଁ, କି ପନିପରିବା ବାଲା ସେ ସାଇକୁ ବେପାର କରି ଆସନ୍ତି, ତ ଆପଣ ତାଙ୍କୁ ଜଗିବାକୁ ପଡେ଼। କିଏ ଏ ଦିନିଷଟା ସିଏ ଆଣିଚି କି, ତା ପାଖରେ ଅଛି କି ନାଇଁ ତା ସପୁରୁ ମୂଲ୍ୟ ହଁ, ତା ସ ତା ସେଥିରେ ମୂଲ୍ୟ ବି ଆମକୁ ତାକୁ ଠିକ ଲାଗିବାକୁ ପଡେ। ହଁ, ଅଧିକ ଯଦି ସେ ମୂଲ୍ୟଟା ଆମକୁ ଯଦି ଠିକ ନ ଲାଗିଲା, ଆମେ ଆ କିଛି ଦିନ ଆମେ ଖାଏନି ବି।
ଆପଣ, ହଁ ଆପଣ ଆପଣ ଜାଣିବେ ଜାଣିଥିବେ, କି ଯେତେବେଳେ ଗପ୍ ଗଛ ଆପଣ ଲଗାନ୍ତି, ସେଇ ଗଛକୁ ଆପଣ ବିଶ୍ଵାସ କରିବେନି, ଘରେ ଛୋଟ ପିଲାକୁ ଯେମିତି ଆଉଁସି ଆଉଁସି ଲୋକ ବଡ଼ କରନ୍ତି ଗୋଟେ ଗଛ ବି ଯଦି ସେମିତି ଗାଁରେ ଲଗାଯାଏ ତାହେଲେ ଆପଣଙ୍କର ସେଇ ଭାବନାଟା ସିଏ ଆପଣଙ୍କ ଭିତରେ ସିଏ ଅଟୋମେଟିକ୍ ଆସିବ। ଆପଣଙ୍କୁ ଗଛ ଦେଖିବେ, ଗଛଟା ଧରି ନିଅନ୍ତୁ ଆପଣ ପନ୍ଦର ଦିନ ପଛରେ ଲଗେଇଥିବେ, ଆଉ ଜଣେ ଲୋକ ପନ୍ଦର ଦିନ ଆଗରେ ଲଗେଇଥିବ ତାର ଯେତେବେଳେ ଫୁଲ ଆଉ ଫଳ ଫଳିବାର ଆପଣ ଦେଖିବେ ନା, ଆପଣ ବାଡ଼େଇ ପିଟି ହେବେ, ଆପଣ ଗଛକୁ ଆପଣ ଟିକିଏ ଅଧିକ ଯତ୍ ତ୍ନ ନେବେ, ଆପଣଙ୍କ ଗଛରେ ଯେତେବେଳେ ଫାଷ୍ଟ ଫଳଟା ଫଳିବ, ଆପଣ ଦେଖି ଦେଖିବେ, ଆପଣଙ୍କୁ ବହୁତ ଖୁସି ଲାଗିବେ।
ହଁ, ହେଲେ ଆପଣ କିଛି ଏଇଟା କହିପାରିବେ କି, ଯୋଉ ରବି ଫସଲ, ଖରିଫ ଫସଲ ବିଷୟରେ ଆପ୍ ଆପଣ କଣ ଜାଣିଚନ୍ତ
ହଁ ହଁ, ଏଇ ରବି ଫସଲ ବା ଆମର ଶୀତ ଦିନିଆ ଚାଷ, ଶୀତ ଦିନିଆ ଯୋଉଟା ଯୋଉଟା ଆମର ଫସଲ ହୁଏ ମାନେ ଧାନମ୍ ଏ ସରୀ ସରି ମୁଗ ମୁଗ। ମୁଗ ଦା ମୁଗ ଦାନ୍ତ ନା ଡା଼ଲି କରନ୍ତିଇ, ଆମର ମୁଗ ମସୁର ହା ହଁ, ଡା଼ଲି ଜାତୀୟ ଯେତିକି ସବୁ ଅଛି ଆଉ ତାପରେ ଆମର ଗହମ ଗହମ, ବାଜରା, ସୂର୍ଯ୍ୟମୁଖୀ ଫୁଲ ଯେଉଟାରୁ ଆମର ସନ୍ ଫ୍ଲାୱାର ଅଏଲ ଆମେ ୟୁଜ୍ କରନ୍ତି।
ହଁ।
ଆ ଏଇ ଜିନିଷ ଯାକ ହଉଛି ସବୁ ରବି ଫସଲ, ଆଉ ଆମର ଖରିଫ ଫସଲ ଟା ହଉଛି, ମୁଖ୍ୟତଃ ଆମର ଖରିଫ ଫସଲ ହଉଛି ଧାନ। ଏଉଟା କେବଳ ବର୍ଷା ହେଲେ ହିଁ ଅଧିକ, କାହିଁକି ଧାନ ଗଛ ଏମିତି ଦେଖନ୍ତୁ ଆପଣ ଦେଖିଥିବେ, କୋଉ ଗଛ ବି ଯଦି ପାଣି ଭିତରେ ବୁଡ଼ିକି ଆପଣ ତାକୁ ରଖିବେ ସିଏ ଦଶ ଦିନ ପନ୍ଦର ଦିନ କୋଡିଏ ଦିନ ପାଖାପାଖି ରହିଲ ସଢି଼ଯିବ। ଚେପା ହେଇକି ସେ ଖରାପ ହେଇଯିବ, କିନ୍ତୁ ଧାନ ଗଛ ପୁରା ତିନି ମାସ ତାର ପୁରା ମାନେ ଉପର ମାନେ ନବେ ପ୍ରତିଶତ ସେ ପୁରା ପାଣିରେ ବୁଡିକି ରହିଲେ ହିଁ ସେ ଗଛ ଯାଇକି ଫଳ ଫଳିବ ନହେଲେ ସିଏ ହବନି।
ଆଚ୍ଛା ଆଚ୍ଛା।
ହଁ ତ ଖରିପ ଫସଲଟା ଆମର ମୁଖ୍ୟତଃ ବର୍ଷା ଦିନେ ଯୋଉଟା ହଉଛି ହେଇଟା ଖରିପ ଫସଲ। ଆଉ ଏମିତି କୋଉ ଗଛର କ୍ୟାପାସିଟି ନାହିଁ କି ପାଣି ଭିତରେ ତି ମାନେ ତିନି ମାସ ମାନେ ଶହେ ଅଶୀ ହ ପୋଚ ମାରିଯିବ କେବଳ ଗଛ ହିଁ ଗୋଟିଏ ଗଛ ଯୋଉଟା କି ଆମର ପାଣି ଭିତରେ ବୁଡିକି ରହେ। ଯଦି ପାଣି ଟିକେ କମିଗଲା ତାହେଲେ ସିଏ ଦବିଯିବ ଆଉ ହବନି।
ହୁଁ ହୁଁ ହୁଁ।
ହଁ ତ ମୁଖ୍ୟତଃ ବର୍ଷା ଦିନର ଫସଲ ଟା ଆମର ଫରି ମାନେ ଖରିଫ ଫସଲ ଆଉ ଯୋଡା ଶୀତ ଦିନେ ଆମର ହଉଛି ସେଇଟା ହଉଛି ରବିଫସଲ। ଆଚ୍ଛା ଏଇ ଦିଟା କୁ ଛାଡିଲା ପରେ ଆଉ ଗୋଟେ ଆମର ଜେଇଦ ବୋଲି ଗୋଟେ ଅଛି। ମାନେ ତୃତୀୟ ନମ୍ବର ଗୋଟେ ଖରିଫ ଫସଲ
ହୁଁ।
ଆଉ ଗୋଟେ ରବି ଫସଲ ଆଉ ଗୋଟେ ଜେଇଦ ବୋଲି ଗୋଟେ ଅଛି ଜଇଦ ଜୈଦ ବୋଲି ଆମର କୁହନ୍ତି। ସେଇଟା ମୁଖ୍ୟତଃ କଣ କହିଲି? ଆମର ଶୀତଦିନ ଯେବେ ସରିଲା। ଆଉ ତାପରେ ଯ ଗ୍ରୀଷ୍ମ ଋତୁ ଷ୍ଟାର୍ଟ ମାନେ ଆରମ୍ଭ ହେଇଯାଏ ତ ଯୋଉ ଗ୍ରୀଷ୍ମ ଋତୁ ସମୟରେ ଯୋଉଟା ଆମର ହର୍ଟିକଲଚର କୁହନ୍ତି। ଯେମିତି ଆମର ତରଭୁଜ ଆଉ ମସ୍କମେଲନ ମାନେ ଖରଭୁଜ ତାପରେ ତରଭୁଜ ଗୋଟେ ହଳଦିଆ କଲର ଆସେ ନା ଖରଭୁଜ ହଁ ତା ପରେ ଗଲେ ଯେତିକି ଆମର ସବୁ ଅ କାକୁଡି ପାଣି କାକୁଡି ମାନେ ତାପରେ ଚଲଣା ତରୁଓ ଏଇ ଜିନିଷ ଗୁଡା ଯୋଉ ସବୁ ଶିଖି ସେ ଯେଉଁ ଯୋଉ ଗୋଟେ ମାସ ଦି ମାସର ଯୋଉ ଗେପ୍ ଆସେ ସେଇ ଗେପ ରେ ଏଇ ଜିନିଷ ଗୁଡାକୁ ଚାଷ କରାଯାଏ। ଏଇଟା ପୁଣି ଆହୁରି ଗୋଟେ ଫସଲର କ୍ୟାଟେଗୋରୀ ରେ ଆସେ। ତ ମୁଖ୍ୟତଃ ସମସ୍ତେ ରବି ଆଉ ଖରିଫ୍ ଫସଲ ଉପରେ ଜାଣନ୍ତି। କିନ୍ତୁ ପ୍ରକୃତରେ ସେଟା ତିନିଟା ଭାଗ। ରବି ଖରିଫ ମାନେ ଖରିଫ୍ ଫାଷ୍ଟରେ ହବ ତାପରେ ରବି ତାପରେ ପୁଣି ତୃତୀୟ ନମ୍ବର କ୍ୟାଟୋଗୋରୀ ରେ ଆସିବ ସେଟା ଜେଇଦ କ୍ରୋପ ଜେଡେ ଆଇଡି ଆଇଥିଙ୍କ ଯେଡେ ଆଇଡି ହଁ ଯେଦ। କ ଯୋଉଟା କି ଆମର ଏପ୍ରିଲ ମାସ ମା ପୁରା ମାନେ ତ ଟାଣ ଖରା ସେଇ ଖରା ସମୟରେ ଏଇ ଚାଷ ଟା ହୁଏ। ହର୍ଟିକଲଚର ଯୋଟାକୁ ଆମେ ଇଂଲିଶ ରେ କୁହନ୍ତି ହଁ।
ଆପଣ ଏକ ମାନେ ଯୋଉଟା ହର୍ଟିକଲଚର ହୁଏ ତ ଆପଣ ଏଇଟା ସବୁ ଦେଖିଛନ୍ତି ନା।
ହର୍ଟିକଲଚର ତ ଆମର ଏଇ ପାଖାପାଖି ଏରିଆରେ କେବେ ହୁଏନି କିନ୍ତୁ ଗାଁରେ କଣ କହିଲେ ଗାଁରେ ପାଣି ଏରିଆ ମାନେ ଏମିତି ପାଣିର ଅଭାବ କିଛି ନାହିଁ ତ ଧର୍ ନିିଅନ୍ତୁ ଆଜି ତରଭୁଜ ଖାଇକି ଗୋଟେ ମଞ୍ଜି ପକେଇଥିଲା, ସେଇ ଗଛ ଟା ବର୍ଷା ଦିନେ ଉଠି ଯାଇଛି। ସି ଟିକେ ଟିକେ ମାଳିକି ଏମିତି ଥିବ। ତାପରେ ଯେତେବେଳେ ତା କୁ ଉପଯୁକ୍ତ ପାଣିପାଗ ମିଳିବ ସେ ବଡି କ୍ଷେତରେ ଫଳିଯିବ। କିନ୍ତୁ ହୁଏ କଣ ଯେ ଆମର ତରଭୋଜ କାଟିଲେ ଯେମିତି ଭିତର ପଟା ପୁରା ଲାଲ ଲାଲ ପିଙ୍କ ପିଙ୍କ୍ ହେଇ ବାହାରେ ସେଇ ତରଭୁଜ ରେ ସେମି ତି ହୁଏନି ଆମର ଏଇ ପାଖାପାଖି ଏରିଆରେ ନଦୀ ପଠା ଏରିଆରେ ହିଁ ତରଭୁଜ ଏଇଡ଼ା ସବୁ ହୁଏ। ଆମେ ଯେହେତୁ ନଦୀ ପଠା ଏରିଆରେ ଆମେ ଆ ରହୁନୁ ତ ଆମର ସେପଟେ ଏଇ ହର୍ଟିକଲଚର ମାନେ ଏଇ ଯୋଉ ଜେଇଦ ବାଲାକ୍ର ଏଇ ଯୋଉ ଫସଲ ଏଇଟା ହୁଏନି ଆମେ ଖାଲି ମୁଖ୍ୟତଃ ଦେଖିଛୁ ଆମର ସେପଟେ ଖରିଫ ଫସଲ ଟା ବହୁତ ଅଧିକ ମାତ୍ରାରେ ହୁଏ ସମସ୍ତେ କରନ୍ତି ଆଉ ରବି ଫସଲ ବି ବହୁତ ଅଧିକ ମା ତ୍ରାରେ ହୁଏ, କିନ୍ତୁ ଆଜି କାଲି ଆମର ଏରିଆରେ କଣ କହିଲେ ହରିଣ ମାନଙ୍କର ପ୍ରାଦୁର୍ଭାବ ବେଶୀ ହେଇଗଲାଣି, ମାନେ ଜଙ୍ଗଲ ଆଉ ବନ୍ୟଜ ନ୍ତୁ ବିଭାଗ ଏବେଠୁ ମନା କଲେଣି କି, ହରିଣ ମାନଙ୍କୁ ଭଗେଇବାକୁ କି ତାଙ୍କୁ ମାରିବାକୁ କି କଣ କରିବାକୁ? ତ ହରିଣ ମାନେ ମଣିଷଙ୍କ ତୁଳନାରେ ହରିଣ ତାପରେ ଆମର ବାରହା ଗୁଡାକ ମାନେ ଆମ ଏରିଆରେ ବହୁତ ବଢିଗଲେଣି। ଯୋଉଥିପାଇଁ ଆମର ରବି ଫସଲ ଟା ହେଇପାରୁନି। ନଷ୍ଟ ମାନେ କଣ ଛୋଟ ଛୋଟ ସା ପ୍ଲେଇଙ୍ଗ ମାନେ ସେ ମୁଗ ଟା ଗଜା ହବ ବା ଗଜା ହେଲା ପରେ ହିଁ ଦିଟା ପତ୍ର ହେଇଥିବ ସେମାନେ ଖାଇଦେବେ। ତା ଦ୍ୱା ଆଉ କଣ ହବ ଏମିତି ଖାଆନ୍ତି। ଆଉ ମାଙ୍କଡ ତ ଆପଣ ଜାଣିଥିବେ ସବୁ ଏରିଆରେ ମାଙ୍କଡଙ୍କ ପ୍ରାଦୁର୍ଭାବ ବହୁତ ଅଧିକ। ଆଉ ସେମାନେ ବି କିଛି ରଖିଦିଅନ୍ତନି, ହଁ ସେମାନେ ବି ଆଉ ଯୋଉ ଆମର ଟି କୋଚଳ ଯାହା ବି ହଉଥିଲା ଏଇ ଯୋଉ ପନିପରିବା ଏଇ ଦିନେ ଯାହା ବି ଫଳୁଥିଲା ଝୁଡୁଙ୍ଗ, ଭେଣ୍ଡି ବହୁତ ପନିପରିବା ଫଳେ ଉ ଗୋଟେ ଦୁଇ ତିନି ପ୍ରକାର ଶାଗ ହୁଏ। ଦୁଇ ତିନି ପ୍ରକାର କାହିଁକି, ଆପଣ ଯେତିକି ଲଗେଇ ପାରିବେ ବହୁତ ପ୍ରକାର ଶାଗ। ଆମ ଅ ଏଇ ଆପଣଙ୍କର କୁନ୍ଦୁୁରୀ ଆପଣ ତୋରଡା କୁହନ୍ତି କି କିଏ କୁନ୍ଦୁରି କୁହନ୍ତି କି ହଁ ଭେଣ୍ଡି ଜହ୍ନି ଜହ୍ନିରେ ପୁଣି କୋଉଟା ଲମ୍ବା ହେଇଥିବ କୋଉଟା ଛୋଟ ହେଇଥିବ ଆଉ ଅଲଡି ଝୁଡୁଙ୍ଗ ସେ ପୁଣି ତିନି ଚାରି ପ୍ରକାର, କୋଉଟା ଖ ହଁ କୋଉଟା ଲମ୍ବା କୋଉଟା ଛୋଟ ସିଏ କେତେ ପ୍ରକାର ବାଇଗଣ ଫଳେ, ଉଁ ଆଉ ବାଇ